ହଁ କଣ କରୁଚ?
ଏଇ ରନ୍ଧାବଡା କରୁଥିଲି ଭଜା ବସେଇ ଥିଲି ଛତୁ ଟିକେ ଭାଜିବି ପଖାଳ ଅଛି ଖାଇବେ ଆଉ। ଆଜି ତ ଖରା ନାଇଁ ବା ମେଘ ନାହିଁ ଖରା କଷିକିରି।
ଆଉ ଗରମ ବି ବହୁତ ଜୋର ହଉଚି।
ହଁ ପା। ଆମର ଏ ପଦାକୁ ବାହାରିଲା ଭଳିଆ ମତେ କାଇଁ ଲାଗୁନି। ଖାଲି ଗରମ ସେଇ ନାଗି ପଖାଳ କରିଦେଇଚି। ମୁଁ କହିଲି ପ ଖାଳ ଖାଇଦବା ଆଉ।
ହଁ ପା ଏ ଖରା ଦିନେ ପଖାଳ ଖାଇବ ଠିକି।
ଏ ଛୁଆ ତ କେହି ନାହାନ୍ତି ଆମେ ତ ହଁ ମୋ ପଦାକୁ ବାହାରି ପାରିବନି। ଝାଳ ଖାଲି ଦିହା ହାତ ହେଇଯାଉଚି ପା।
ହୁଁ ଏଇଠି ବହୁତ ଗରମ ନକ ହେଲେ ଗୁଳୁ ଗୁଳି ଲାଗୁଛି।
ହଁ ଆଜି ମୁଁ ଭାବୁଚି ଆଜି ସ ନ୍ଧ୍ୟା ଆଜି ଯାହା ହେଲେ ବର୍ଷା ହବି କଣ। କମ୍ପିଲାଇଁ ଏ ଘଣ୍ଟେ ଘଡଘଡ ଘଡଘଡ କଲା ଭଳି ଆକାଶଟା ଜଣା ପଡୁଚି।
ଉଁ ହୁଁ।
ଖରା ପସିିକିରି ଆଉ।
ଉଁ କଣ ମେଘ ହେଲେ କଣ ହଉଚି ଭଲ କି
ନାଇଁ ପା। ମେଘ ପା ଭିଇଁ ଓଦା ହଉନି ଭଲ କି ଇଏ ହଉନି ତା ତାତ କମୁନି ଆଉ
ମାଟି ସିନା ଓଦା ହେଲେ ମାଟି ସିନା ଓଦା ହେଲେ ଭଲ କି ଥଣ୍ଡାଟା ଲାଗିବ।
ଜମା ଉଦା ହଉନି କିଛି ନାହିଁ ଥଣ୍ଡା ଲାଗୁନି ଖାଲି ଗରମ। ଏଇ ଗଛ ଗୁରା ପାଣି ଦିଆହଉନି ହଁ ବର୍ଷା ହେଇଥିଲା ହଁ ଟିକେ ଗଜୁରିଲା। ସେ ପୁରା ନାରକୁଶଆ ଭଳିଆ ଶୋଇ ପଇଲା ଭଳିଆ ହେଲାଣି।
ଭାରି ଗରମ ଲାଗୁଚି କୁହନି ଚିଡ଼ଚିଡା ଖାଇବାକୁ ତ ଇଛା ହଉନି କିଛି ଆଉ।
ଏଇ ଫ୍ୟାନ ନହେଲେ ତା ତଳୁକୁ କେହି ଯାଉନାହାନ୍ତି ଛୁଆ।
ଫ୍ୟାନ୍ ତ ହ ହଁ ଗରମ ହେଲାଭଳିଆ ହଉଚି ଫ୍ୟାନ୍ ବନ୍ଦ କରି ବସିବେ ଲୋକ।
ଉଁ।
ଆଉ ଘରେ ସବୁ କଣ କରୁଚନ୍ତି?
ଘରେ ଝିଅଟା ତାର ବାହାରେ ରହିକି ପଢୁଚି। ପୁଅ ଟା ବାହାରେ ଚାକିରି କରିଚି। ଆଉ ଆମେ ଦି ଜଣ ଘରେ ଆଉ ଶାଶୁ ଶଶୁର ତ ନାହାଁନ୍ତି। ଏଇଠି ଫାଙ୍କା ଆଉ। ଆଉ ତମର ପୁଅ ଝଅ?
ଝିଅଟା ଛୋଟ ଝିଅଟା ନଅ ଦଶମାସର।
ନଅ ଦଶ ମାସର?
ହୁଁ।
ଏଇନା କିଛି ଏ କଣ ଏ ଯୋ ଅଛ ଘରେ?
ଘରେ ଅଛି।
ହୁଁ।
ଶୋଇଲା ଏବେ ଜମା ଖାଉନି ଭାରି ହଇରାଣ କରୁଛି କୁହନି।
ହୁଁ। ଦଶ ମାସର ଏଇନା ଫାଷ୍ଟ ଫାଷ୍ଟ ଯାହେଲେ ଆଉଟା ଫାଉଟ ଖାଇବାକୁ ଦବ ଆଉ।
ସେଇଆକୁ ତ ଖାଉନି ଖାଲି ତୁ ତୁ କରିଦେଉଚି।
ଇ ଗରମକୁ ବେଶୀ ସେ
ହଁ
ତ ଗରମ ଖାଇବେନି ଛୋଟ ଛୁଆ ଏଇ ହଁ ହଁ ସେ ଛୁଆଙ୍କ ପେଟରେ ବା ଯଉ କ୍ଷୀର ଟିଏ ଖାଇବେ ସେ ଦହି ଛିଣ୍ଡିଲା ଭଳିଆ ବାନ୍ତି କରିଦେବେ।
ହୁଁ।
ଗରମ ହେଲାଭଳିଆ ହଉଚି।
ସାଉଣ୍ଡ ଶୁବୁଚି ଟି ଭି ଚାଲିଚି କି?
ନାଇଁ।
କଥା ହେଉଚନ୍ତି ବୋଧେ କିଏ?
ହୁଁ।
ଆଉ କଣ ଖାଇଥିଲି ପଖାଳ ଖାଇଥିଲି ସଖାଳେ
ପଖାଳ ଖାଇଥିଲି ମୁଁ ଏଇନା ଯୋଉି ଶୋଇପଇଲି ସକାଳ ଓଳି ଗ ମୁଁ କହିଲି ଗଡେଇ ତଡେଇ ହୁଏ ବୋଲି ଏ ଖରାକୁ ଦେଖିକି ମତେ ନିଦ ହେଇଯାଉଚି। ଏସି ତଳେ ଶୋଇପେଇଲେ ଥଣ୍ଡା ଲାଗୁଚି ଶୋଇ ପଡୁଚି। ସେଟୁ ଉଠିକି
ଆମ ଇଆଡେ କଣ ମେଘ ଆଇଲାଣି ବୋଧେ ହେବ।
ହଁ ହେଇ ହେଇପା ଜଣା ପଡୁଛି ଆମର ଟିକେ ଘର ଘର ହେଲା ଭଳିଆ।
ପୂରା ଅନ୍ଦାର କରିକି ଆଇଲାଣି ମେଘ ବଧେ ହେବ।
ହଁ ତମ ପଟେ ଧରିଚି ଆମ ପଟେ କଷିକ ଖରା ଆଉ। ଆମର ଏଇ ଖରା ଦୋସୁରୁ ପଦାକୁ ହଁ ଗୁଳ ଗୁଳି ଟା ହଉଚି ଯୋଉ ଝାଳ ବୋହିଯାଉଚି ପଦାକୁ ବସିକି ଠିଆହେଇକି କଥା ହେଲେ।
ତମ ଝିଅ କଣ ଉଠିଲାଣି ନା କଣ?
ଶୋଇଥିଲା ଦେଖୁନା ମୁଁ ଶୋଇଥିଲ ତାପାଖରେ ଶୋଇଲା ମୁଁ ଉଠିିପଇଲି ଯେମିତି ଉଠିପଇଲା। ସେ ଟିକେ ପାଖରୁ ପଳେଇଲେ ସଇଲା ଉଠି ପଡୁଚି।
ଝିଅ ତମ ଝିଅ ଟା କୁଆଡେ ଯାଇଚି?
ଆମ ଝିଅ ଟା ପଢୁଚି ବାହାରେ ରହିକି। ହଷ୍ଟେଲ ରେ ରହୁଚି। ତାର ହଉଚି କଣ କହିଲ ଏଇ ଯୋଉ ତାର ହଉଚି ପ୍ଲସ ଟୁ ସେକଣ୍ଡ ଇୟର।
କୋଉ ଷ୍ଟ୍ରିମ୍ କଣ ସାଇନ୍ସ ନା ଆର୍ଟ୍ସ
ହଁ ସାଇନ୍ସ।
ହୁଁ ହୁଁ କୋଉ ଜାଗାରେ ପାଠ ପଢୁଛନ୍ତି?
ସେ ସିଏ ବାହରେ ରହିକି ପଢୁଛି।
ଓହୋ।
ଏ ଖରା ସମ
ହୁ ହୁ କୁହ।
ଉଁ ଆଉ ଟିକେ ପଠେଇଦେଇଥିଲି।
ପାଟି କିଏ କରୁଛନ୍ତି ତୁମ ଶାଶୁ?
ହଁ ନାଇଁ ମୋ ଯାଆ ଯୋଉ କଥା ହଉଛନ୍ତି ଆଉ ମୋ ପୁତୁରା ସାଙ୍ଗରେ ସେ ତାର କଣ ଗୋଟେ ଦରକାର ଏଇ ଯୋଉ କାଗଜ ଯେ ସେଇଟା ଖୋଜୁଛି ଯେ ମୁଁ ବାହାର କରିକି ଦୋଉଛି। ସେଇଟା ନି ଲୋକ ସେଟା ଘର ଯିବ ନା କଣ ପ୍ରଧାନ
ହଁ ହଁ। ମେଘ କେତେ ଜୋର ଆଇଲାଣି।
ନାଇଁ ଆମର ମେଘ ଫେଗ କିଛି ଆସିନି ଖରା ହେଇଛି।
ଧରୁନୁ ମୁଁ ଆଣୁଛି।
ତ ଆସ କଥା ତାଠ ସୁଖର ସାହୁ ଭଜନ ସାହୁ ତମ ପଟେ ମେଘ ଉଠିଲାଣି ମାନେ ମେଘ ହବ ନା କଣ।
ହଁ ହବ ଆଇଲାଣି ଲୁଗାପଟା ଗୁରା ଯୋଉଠୁ ଶୁଖେଇଲେ ଖାଲି ପିମ୍ପୁଡ଼ିି ଗୁରା ହେଇଯାଉଛି ଚାରିଆଡେ। ମେଘୁ ହବ ଆଇଲାଣୀ। ହଁ ବୋଉ ଗଲା ଆଣିବା ପାଇଁ ଯେ ପିମ୍ପୁଡି ଚାରିଆଡ଼େ ହେଇଯାଇଛି। ଚି ଏକା।
ହାଲୋ। କାଲି କାଲି ଆଡକୁ ଯଦି ମେଘ ଆଜି ଚ ସନ୍ଧ୍ୟା ବେଳକୁ ଧରିଥିଲା ମେଘ ଆଉ କିନ୍ତୁ ଆଜି ଆଉ କାହିଁ କୋଉଠି ଯବ ଆଜି ନାହିଁ ଜମା ହଁ। କଲିମ ଗୁର ମଉ ଯା ଖଲି
ଆଉ? ସଖାଳ ଖାଇବା?
ସଖାଳୁ ପଖାଳ ଖାଇ ଦେଇଥିଲୁ ଆମର ସବୁବେଳେ କଣ କି ସକାଳୁ ପଖାଳ ଖାଇଦେଉ। ଆଉ ଏତିକି ବେଳକୁ ଗରମ ଦିଟା ବେଳକୁ ଗରମ ଦିଟା ବେଳକୁ ଖାଉ ଦିଟା ବେଳକୁ ଗରମ ଖାଇଲେ ପୁଣି ଯୋଉ ରାତିରେ ରୁଟି ଫୁଟି ଖାଆନ୍ତି। କିନ୍ତୁ ଏଇନା କଣ ଆମର ଏ ଯୋଉ ଏକ୍ ହଁ ଆମର ସମସ୍ତେ ପଖାଳ ସଖାଳୁ।
ହୁଁ।
ଆଙ୍କର ଖାଲି ଟିକେ ଡାଇବେଟିସି ଅଛି ବୋଲି ଇଏ ପଖ ଭାତ ଫାତ ସଖାଳୁ ଖାଉନାହାନ୍ତି ରୁଟି ଖାଉଛନ୍ତି। ନହେଲେ ଯୋଉ ଆଉ ଯାହାଠି ଉପମା ସିମେଇ ଫିମେଇ ଚାହା କଲେ ଖାଇ ଦଉଛନ୍ତି କିନ୍ତୁ ଆମେ ଆମର ପଖାଳ। ସମସ୍ତେ ସିଏ ବି ପଖାଳ ଖାଆନ୍ତି ସବୁବେଳେ।
ହଁ ହଁ। ସେ ଭାତ ଖାଇବା ହେଲେ।
ହଁ ନାଇଁ ଦି ଓଳି ଖରାବେଳକୁ ଥରେ ଖାଉଛନ୍ତି। ତଥାପି ତ ଖରା ହଉଛି ବୋଲି ମୁଁ ପଖାଳ କରିଦେଇଛି ମୁ ତ ପଖାଳ ଖାଇଦିଅ ଆଉ। ଆ ଛୁଆ ଥାଆନ୍ତି ବୋଲି ରନ୍ଧାବଢ଼ାରା
ଛୁଆ ତ ସମସ୍ତେ ସ୍କୁଲୁ କୁ ଯିଏ ଯେମିତି କଲେଜ ଗଲେ ହାରି ପୁଅ ଟା ବାହାରେ ରହୁଚି। ଆଉ ମୁ କହିଲି କାହିଁ ଆଉ ଗଠ ଭା ପଖାଳ କରିଦେଇଛି
ହ ହ
ଆମେ ରାତିରେ ଦିନେରେ ଯାହା ଥରେ ରାନ୍ଧି ଦଉଛୁ ସେଇ ଭାତକୁ ରଖିଲେ ପଖାଳ ରଖିଦେଲେ ତା ବାସିଦିନକୁ
ହୁଁ
ଏତେଥର କି ଗ୍ୟାସ୍ ସାରିବ ଇଣ୍ଡକ୍ସନରେଁ ଆ
ଶାଶୁ ଶ୍ୱଶୁର
ଶାଶୁ ଶଶୁର ନାହାନ୍ତି।
ମୋର ଦି ଜଣ ଯା ଯା ଦି ଜଣ ମୁଁ ଆଉ ତିନି ଭାଇ ଅଲଗା ଅଲଗା ସମସ୍ତେ।
ହଁ
ସେପାରେ ହେଇଯାଇଚିତି
ହେଲେ ବି ପାଖରେ ମୋ ବଡ ଯାହା ଅଛନ୍ତି ଆମେ ତ ଯାହା କଲେ ବି ସେ ଆଗେ ତାଙ୍କ ସେ ଯାହା
ହଁ ମଁ ସେ ପାଖେରେ ରୁଅନ୍ତି ମିଶା ମିଶି ଖିଆ ଫିଆ ସବୁ ତ ଗୋଟେ ଜାଗାରେ ଆଉ
ହଁ ସବୁ ଆଉ ଗୋଟେ
ସେ ମୋ ପୁତୁରା ବୋହୂ ଟେ ସେ ବଡ଼ ଯାଙ୍କ ପୁଅ ବିବାହାର ଯିବ ପତୁରା ବୋହୂ ସିଏ ବି ସେ ଯା ର ଗୋଟେ ତ ଆଉ ଖାଇବା ରହିବା ସବୁ ଗୋଟେ ଅଲଗା ଅଲଗା ଘର ସେ ସିଏ ଖଣ୍ଡେ ବାଟରେ ଗଲେ ଆମ ଘର ଗୋଟେ ଜାଗାରେ କିନ୍ତୁ ଏଠୁ ବି ଘର ଧରିକିି ହେଠିକି ପଳେଇବି ଶାନ୍ତିରେ ଖାଇକିନା
ହଁ ଭଲ ଲାଗେ ଆଉ ଏକୁଟିଆ ରହିଲେ ଆଉ କଣ
ହାଲୋ
ହଁ ହଁ କୁଅ
ତମର ସେଠେ କଣ କେନ୍ତି ଫୁଲ ଫୁଲ ଲଗେଇଛ କଣ ଗଛ ବାଇରେ କଣ ଫସଲ କରିଚ?
ସଲ କଣ କରୁିବୁ ଏ ଗାଈ ଗୋରୁ ତ ପଷିଯାଉଛ ଜାଗା ବାଡ଼ି ଏପର୍ଯ୍ୟନ୍ତ ଫାଇନାଲ ହେଇନି ବୋଲି କିଛି କୋପଟର କିଛି କରିପାରୁନୁ।
ଆଉ
ମାଆ ଆମର ଯାହା ଶାଶୁ ଆମ ଯାହା ଲଗଉଛନ୍ତି ଛାତ ଉପରେ ଫୁଲ ଫୁଲ ସିଏ ଟିକେ ଗଛ ଫ ଛ ଲଗେଇବାକୁ ଭଲ ପାଆନ୍ତି। ହଁ ମୁଁ ଜମା ସେ ଗଛ ଫଛ ଲଗେଇ ପାରେନି କି କରିପାରେନି କିଛି।
ତମେ କେତେ ଜଣ?
ମୁଁ ଗୁଟେ ପୁଅ।
ଆ ନଣନ୍ଦ
ହଁ ସେ ସାନଟା
ହଁ।
ସାନ ନଣନ୍ଦର ଅଛି ଗୋଟେ। ଗୋଟେ ନାହିଁ କରିବୁ ଏଇ ବାଇଶ ବର୍ଷ ଚାଲିଛି ଆର ବର୍ଷ ତାର ବର୍ଷ ଆଡକୁ କରିବୁ। ପଢ଼ୁଛନ୍ତି ତ। ହଁ ସେ ସିଏ ତାପରେ ଗଛ ବୁର୍ଛ ସବୁ ଲଗାନ୍ତିତା ତାଙ୍କର ମୁଁ ମୋର ପାରେନି ମୋତେ ସେ ଆପଣ ହଁ ତାପ ମୋତେ ସେ ଗଛ ବୃଛ ମୋତେ ଆସିନି। ତାର କରନ୍ତୁ ମୋର ରୋଷେଇବାସ ଘର କାମ କେହି ନାହାନ୍ତି ଦି ଜଣ ତିନି ଜଣ ଲୋକ
ହଁ।
ବାପା ଯାହା ଚାକିରିୀ କରୁଛନ୍ତି ଯାଜପୁର ଆଡ଼େ।
ହୁଁ।
ସେ ସେଠିରହନ୍ତି।
ଆଉ ତମେ ଶାଶୁ, ବୋହୁ ତିନି ଜଣ ଏଇଠି ରହୁଥୁବ ଆଉ ନଣନ୍ଦ ଆଉ।
ହଁ ଏଇଠି ରହୁଚି ମୁଁ ଅଧା ଟାଇମ୍ ଏଠି ରହିଲେ ଅଧା ଟାଇମ୍ ସ୍ୱାମୀଙ୍କ ପାଖରେ।
ହୁ ସିଏ ବାହାରେ ରହିଚିନ୍ତି କି?
ହଁ ଏଇନେ ରଜ ପାଇଁ ଆସ୍ ସିଲୁ ହୁଁ। ଆଇଥିଲୁ ଗ ସେଠି ରହିଲୁ କିଛି ଦିନ ତାପରେ ଆମ ଗାଁକୁ ଟିକିଏ ଆଇିଲି ବୁଲି। ଗାଁରେ ଅଛି ଆଉ ଯିବି ଆଉ ଦଶ ଦିନ ଖଣ୍ଡ ଗଲେ ଗାଁକୁ ଯିମି ଆସନି ବୋହୁତ୍ ଦିନ ହେଲାଣି।
ହୁଁ।
ଦଶ ଦିନ ଖଣ୍ଡ ଗଲେ ପଳେଇବି ଆଉ।
ଆ ହଉ ରଖୁଚି।
ହଁ ହଁ।
ହଁ